ହଉ।
ଶୁଭ ସଂଧ୍ୟା ଭାଇ।
ଶୁଭ ସଧ୍ୟା ଭାଇ କେନ୍ତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ବହୁତ ବଢିଆ ଅଛି ଭାଇ। ଆଉ କଣ କରୁଥିଲେ?
ଏ ସନ୍ଧ୍ୟା ସମୟରେ ପାଗ ତ ଦେଇଛି ପୁରା ବର୍ଷା ସମୟରେ। କଣ ଆଉ କରିବା ଟିକେ ଲେଖା ପଢା ଟିକେ କରୁଥିଲି ଗୋଟେ ଲେଖିବାର ଥିଲା।
ବହୁତ ବଢିଆ କଥା। ତ ଆପଣ ଆଜି କଣ ଖାଇଛନ୍ତି ସନ୍ଧ୍ୟାରେ?
ସଧ୍ୟାରେ ଜଷ୍ଟ କିଛି ତ ବନିନି ବନିବ ଆମର ସାଙ୍ଗ ଜଣେ ବନଉଛନ୍ତି ଏପର୍ଯ୍ୟନ୍ତ କିଛି ଖାଇବା ହୋଇନାହିଁ। ହଁ ହ
ଆପଣଙ୍କର କଲ ଆସୁଚି ବୋଧେ!
ହଁ କଲଟା ଆସିଥିଲା ବଟ ମୁଁ ତାକୁ କାଟିଦେଲି।
ଆଛା ହଉ ଠିକ ଅଛି, ଘରେ ସମସ୍ତେ କେମିତି ଅଛନ୍ତି?
ହ ହ୍ ଆଉ ଘରେ ସମସ୍ତେ ଭଲ ଅଛନ୍ତି। ଲିପ୍ ଲିପ୍
ଆଉ ଆପଣ ପଢାପଢି କରୁଛନ୍ତି ତାହେଲେ?
ହଁ ପଢାପଢି ମୁଁ କରୁଛି ଆଉ ମୋର କିଛି ଗୃହ କାର୍ଯ୍ୟ ଦେଇଥିଲେ ଆମର ବିଦ୍ୟାଳୟରେ ତ ଗୃହ କାର୍ଯ୍ୟ ସାରିକି ମୋର ସାଙ୍ଗ ମାନଙ୍କ ସହ ଏମିତି ହିଁ କଥାବାର୍ତ୍ତା କରୁ କରୁଥିଲି ଆଜ୍ଞା।
ଆଛା ବହୁତ ବଢିଆ କଥା ଅ ଏଇଭଳ ଏବର ସମୟରେ ତ ସାଙ୍ଗମାନ୍ ନେ ସମୟ ଦ୍ଵାରା ବହୁତ କ କାହିଁ ନା କାହା ପାଖରେ ଟାଇମ ନଥାଏ ଆଜିକା ସମୟରେ କାହା ପାଖରେ ସମୟର ବହୁତ ଅଭାବ ରହୁଛି।
ହଁ ଭାଇ ନିଶ୍ଚିତ।
ସେଇବା ବହୁତ ଆ ଆପଣ କଣ ପଢାପଢି କରୁଛନ୍ତି?
ପଢାପଢି ମୋ ସରକାରୀ ଚାକିରୀ ପାଇଁ ପ୍ରତିଯୋଗିତା ମୂଳକ ପାଇଁ ପ୍ରସ୍ତୁତ କରୁଛି।
ବହୁତ ବଢିଆ କଥା। ମୁଁ ଚାହିଁବି ଯେ ଆପଣଙ୍କୁ ଜଲଦି ଜଲଦି ଗୋଟେ ସରକାରୀ ଚାକିରୀ ମିଳି ଯାଉ।
ଆପଣ କୋଉଠି ରୁହନ୍ତି? ଗୋଟେ ଅ ସହରରେ ରହୁଛନ୍ତି ନା ଗାଁରେ ରହୁଛନ୍ତି?
ମୁଁ ଏକ ଗାଁରୁ ଆସିଅଛି ଆସିକି ସହରରେ ହୁଁ ଅ ରଖିଚି ଏବେ ଗୋଟେ ଘର ଭଡା ଟିକେ ନେଇକି କାରଣ ଗାଁ ରେ ଏତେ ସୁବିଧା ନାହିଁ ଆମେ ଯଦି ଯାହା ପ୍ରଥମତଃ ଆମର ନେଟୱାର୍ର ଗୋଟେ ତ ସମସ୍ୟା ହିଁ ରହୁଛି।
ଆଛା ବହୁତ ବଡ କଥା ଆଜିକା ସମୟରେ ବୋଧେ ନେଟୱାର୍କ ର ଅଭାବ। ମାନେ ପାଠ ପଢାରେ ତ ବହୁତ ଅସୁବିଧା ସମ୍ମୁଖୀନ କରିବାକୁ ପଡୁଥିବ ଆପଣ ମାନଙ୍କୁ।
ନିଶ୍ଚିତ ଭାଇ ତ ମୋ ପାଇଁ ଅସୁବିଧା ଥିଲା ବୋଲି ମୁଁ ଅଁ ହେଲା ଦି ମାସ ହେଇକି ହେଇଛି ଆସିକି ମୁଁ ସହରରେ ଘର ଭଡା ଟିଏ କରିକି ରହିିକି ପାଠ ପଡୁଚି ଆଉ।
ହୁଁ ଯେମତି ଆପଣ କହୁଥିଲେ ଯେ ଆପଣ ପା ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ କରୁଛନ୍ତି ପଢାପଢି କରୁଛନ୍ତି ତ କଣ କହିବେ? ମାନେ ଗାଁରେ ରହି ପଢିବାର ବେସି ସୁବିଧା ରହୁଛି ନା ସହରରେ ଆସି ପଢିବା ସୁବିଧା ରହୁଚି।
ବହୁତ ଭଲ ପ୍ରଶ୍ନଟିଏ ପଚାରିଲେ ଭାଇ ଆଉ ମୁଁ ମୋର ଯାହା ଅନୁଭବ କରିଚି ଅନୁଭୂତିଟାକୁ କହିବି।
ଆଇଶ୍ଚିଦ।
ପ୍ରଥମତଃ ଯେତେବେଳେ ଆମେ ଗାଁରେ ରହିଥାଉ ନିଜ ଘରେ ପ୍ରତ୍ୟେକ କାମରେ ଯୋଗଦାନ ଦେବାକୁ ହୁଏ ନଦେଲେ କହିବେ ନିଜ ଘର କାମ ନିଜେ ନକଲେ କିଏ କରିବ?
ହଁ ଠିକ କଥା।
ତ୍ ନିଶ୍ଚିତ ଭାବରେ ମତେ ବଡ ହଉ କିମ୍ବା ମତେ ସାନ କିମ୍ବା ବାପା ମା ଯଦି ଘର କାମ ଯେକୌଣସି ସାମୁହିକ ଭାବରେ କରୁ ତ ହଁ ସହଯୋଗ ଟା ନିହାତି କରିଥାଉ ଯାହା ଦ୍ଵାରା ନିଜର ଅବଦାନ ରହିଥାଏ। ଆଉ ଜଣା ପଡେନି ସେ କାର୍ଯ୍ୟ ଟା କରୁ କରୁ ସମୟ ବି ଅ ବେଳେ ବେଳେ ଅଧିକା ଲାଗିଯାଏ ତ ବେଳେ ବେଳେ ଥକା ବି ଅଧିକା ଲାଗିଯାଏ। ତାପରେ ବି ଯଦି ପାଠ ପଢିବି ଏକ ତା ଭାବିଲା ବେଳକୁ ଟିକେ ପୁଣି କାମ ଯଦି ସରିନଥିବ ଗୋଟେ ଚିନ୍ତାଟା ରହିଯାଏ।
ହଁ ଠିକ୍ କଥା।
ମନ ହୁଏନି ତାପରେ ଦି ଦ୍ଵିତୀୟ କଥା ପୁଣି ଯଦି ଆମର ଏଇ ବର୍ଷା ସମୟରେ ଖାସ୍ କରିକି ଗାଁ ରେ ଧାନ ଚାଷ ତା ଛଡ଼ା ଗୋରୁ ଗାଈ ଛେଳି ଗୋଠ ଆମର ସବୁ ଚରିବା ପାଇଁ ଯାଉ। ତ ଏହାରି ଭିତରେ ଆମେ ସନ୍ଧ୍ୟାରେ ହଁ। ଦଶଟାରେ ଆଇମିନ୍ ଦଶଟା ହଁ ସା ସମୟ ଦଶଟା ହଁ ବେଳକୁ ଆମେ ଯଦି ଗୋଠ ନେଇଯିବୁ ସନ୍ଧ୍ୟା ଛଅଟା ବେଳକୁ ଆମେ ଗୋଠ ଗୁଡାକ ପୁଣି ଘରକୁ ନେଇ ଆ ଆସିବୁ ତାରି ଭିତରେ ଆମକୁ ଜଙ୍ଗଲରେ ଚରିଥିବୁ ବର୍ଷା ହଁ। ଏଇ ଜଙ୍ଗଲରେ ପୁରା କେତେ ଆମର କଣ୍ଟା ଅଛି ପାହାଡ ଅଛି ପର୍ବତ ଅଛି। ତ ବଣ ଜଙ୍ଗଲ ରାସ୍ତା ବି ଭଲ ନାହିଁ। ଏମିତି କେତେବେଳେ ଯଦି ବର୍ଷା ହଉଥିବ ହଁ। ଭିଜିବାକୁ ବି ପଡେ ଆଉ ତାଟ ଆମର ଚ ପଲ କେତେ ନହେଲେ ଖଣ୍ଡିଆ ଖାବରା ହେବାକୁ ବି ପଡେ ଏହାରି ଭିତରେ ଭୋକ ବି କରୁଥାଏ ନିହାତି ଭାବରେ ଆମକୁ ପାଞ୍ଚ ଛଅ ଘଣ୍ଟା ଜଙ୍ଗଲରେ ଆମର ନିଜର ତ ପଶୁ ପକ୍ଷୀ କି ସରି ପଶୁ ଯାକ ଗାଈ ବଳଦ ମାନଙ୍କର ଧ୍ୟାନ ଦେବାକୁ ପଡେ ଯେମିତି ଗୋ କିଏ ହଜିବନି। ତା ପରେ ଭୋକରେ ସେ ଚରିବାକୁ ପଡେ ପୁଣି ସନ୍ଧ୍ୟାରେ ଆମେ ଯେତେବେଳେ ଘରକୁ ନେଇକି ଆସିବୁ ତ ଥକା ବହୁତ ଲାଗେ ତା ପରେ କିଛି ଭୋକ କରୁଥିବ ଖାଇଦଉ। ତା ପରେ ଓଡ଼ିଶା କୁ ସେତେବେଳକୁ ବହି କିକ୍ କିମ୍ବା ମୋବାଇଲ୍ ରେ ଯାହାବି ଆମେ ଉଁ ଗୋଟେ ଡାଉନ୍ ଲୋଡ୍ କରୁଥିବୁ ଭିଡିଓ ଟା ପଢିବା ପାଇଁକା। ତାକୁ ଦେଖିଲା ମାତ୍ରେ ହିଁ ନିଦ ମାଡି ଆସେ।
ହୁଁ ଠିକ୍ କଥା କହିଲେ ଥକାପଣ ତ ରହିଯିବ।
ହଁ।
ଥକାପଣ ତ ରହିଥିବ ସେଇଥିପାଇଁ ଆପଣ ମାନେ ଆଉ ପଢିବା ପାଇଁ ସମୟ ପା ପାନ୍ତିନି ଏଇଟା କହୁଛନ୍ତି ଆ ଆପଣ ଆପଣଙ୍କର ମ ମତ ରଖିଲେ ମୁଁ ମୋ ମୋ ହିସାବରେ ଗୋଟେ କଥା କହିବାକୁ ଚାହୁଁ ଛି ତ ଏ ଯେମିତି ଉଁ ଗାଁ ରେ ରହିଲେ ମାନେ ଆପଣଙ୍କୁ ଟାଇମ୍ ଆ ସମୟ ତ ମିଳିବନି ଠିକ୍ ଅଛି କିନ୍ତୁ ଗୋଟେ ଶାନ୍ତ ପରିବେଶ ମିଳିବ ସେଇଟା କଣ ହଁ ସ ସହରରେ ମିଳିବ ଆପଣଙ୍କୁ ସାର୍
ଆ ଦେଖନ୍ତୁ ଆପଣ ବି ଭଲ କଥାଟା କହିଲେ କିନ୍ତୁ ସହର ଉପରେ ନିର୍ଭର କରୁଛି ଦେଖ ସହର ଟା କେତେ ବଡ କେତେ ଛୋଟ ଯଦି ହଁ ବଡ। ଆପଣ ଯଦି ରହୁଛନ୍ତି ସେ ସହରର କୋଉ ପାର୍ଶ୍ଵରେ ରହୁଛନ୍ତି ଯେମିତି କିି ସହ ରର ବଜାର ମଧ୍ୟରେ କିମ୍ବା ବଜାରରୁ ଠୁ କିଛି ଦୂରରେ? ହଁ ମୁଁ ଏମିତି ଏକ ଘରେ ଘର ଭଡାରେ ରହୁଛି ମତେ ଲାଗୁଛି ମୁଁ ଗୋଟେ ଗାଁ ରେ ଅଛି କି। କିନ୍ତୁ ହଁ ସେଇ କାମ ଗୋଟେ ଚାପ କାମର ଚାପ ନାହିଁ ଚିନ୍ତାର ଚା ପ ନାହିଁ ହଁ ମତେ ପଢିବା ପାଇଁ ସମୟ ମିଳୁଛି ଭଲ ଲାଗୁଚି ଏଠି। ଏମିତି ଗୋଟେ ପରିବେଶରେ ଅଛି ଯେ ହଁ ମତେ ଟିକେ ଭଲ ଲାଗୁଚି ଆପଣ ଯାହା କହିଲେ ସେଟା ବି ଠିକ ଅଛି।
ବୋହୁତ ବଢିଆ କଥା କହିଲେ ତ ଆପଣ ଏଇଠି ସହରେ ଯେହେତୁ ରହୁଚନ୍ ନ୍ତି ନିଜେ ରୋଷେଇ ବାସ କରିଥିବେ ନିଜେ ଖାଇବା ପାଇଁ? ତ ତା ସେଇଟା ଶୁଣଯାଏ କି ଯେ ଗାଁରେ ସବୁ ଆମୁକୁ ମିଳିଯାଏ ହଁ ଘରେ ଅଛି ସବୁ ମିଳିଯାଏ ତ ସ ଅସ୍ ଯେତେବେଳେ ସହରରେ ରହୁ ତ ନିଜ ପା ପାଇଁ ଖାଇବା ହୋଉ ଏ ଯିବା ଆସିବା ହୋଉ ପରିବା ଆଣିବା ହୋଉ ଏ ସୋଉଦା ସ୍ ଆଣିବାର ହୋଉ ଏ ଏଇଟାରେ ସମୟ ଯାଏ। ତ ପୁଣି ଆଉଥରେ ଘର ଭଡା ପଇସାର ବି ଚିନ୍ତା ମଧ୍ୟ ଆ ତ ତା ଭିତରେ ପୁଣି ଘରର ବି ଚିନ୍ତା
ଠିକ କହିଲେ ଭାଇ ଆପଣ ଭଲ କଥାଟା କହିଲେ ଆଉ ଆଁ ନିଶ୍ଚିତ ଏ ସବୁ ସମସ୍ୟା ସବୁ ଆମେ ସାମ୍ନା ବି କରୁ ହଁ କରୁଚୁ ଏବେ ବି। ତାପରେ ହଁ କିଛି ମାତ୍ରାରେ ଆମ
ହଁ ମୁଁ ଏଇଥିପାଇଁ କହିଲି ମୁଁ ଏଇଥିପାଇଁ କହିଲି ଯେ ଅ ଏଇ ସମୟରେ ହିଁ ଅ ସମସ୍ତଙ୍କୁ ବୋହୁତ ସାରା ଚିନ୍ତା ଆସେ ଯେ ଆଗକୁ କଣ କରିବାର ଅଛି ଏବେ କଣ କରୁଚୁ ପରିବାରର ଚିନ୍ତା ସବୁକିଛି ଏଇ ସମୟରେ ହିଁ ଆସେ ତ ଆପଣ ତାହାକୁ ଉ କଣ କରୁ କଣ ଭାବୁଚନ୍ତି ତ ଏଇ ସମୟଟା ଆମକୁ କଣ ଶିକ୍ଷା ଦୋଉଛି।
ହଁ ଭାଇ ଆପଣଙ୍କ ପ୍ରଶ୍ନ ଅନୁସାରେ ଯଦି କହିବି ବର୍ତ୍ତମାନ ହିଁ ଆମ ଆର ସଠିକ ସମୟ ନିଜକୁ ଆମେ ଆମର ଯାହା ଇଚ୍ଛା କିମ୍ବା ଆମର ଗୋଟେ ସ୍ୱପ୍ନ ଅଛି ଯେତେବି ବାଧା ଅସୁବିଧା ଆସିଲେ ମ ଧ୍ୟ ହଁ ପଢା ଟିକେ ପାଠପଢାକୁ ନିଜ ସ୍ୱପ୍ନକୁୁ ନିଜ ସ୍ୱପ୍ନ ଚଲା ପଥକୁ ଆମେ ଅନୁସରଣ କ କରି ଟିକେ ପରିଶ୍ରମ ଯଦି କରିବା ହଁ ନିଶ୍ଚିତ ଭାବରେ ଗୋଟେ ଦିନରେ ନହେଲେ ମଧ୍ୟ ଗୋଟେ କୌଣସି ଗୋଟେ ଦିନରେ ଆମକୁ ସଫଳତା ମିଳିବ ସେ
ସବୁ ସମସ୍ୟା ଭିତରେ ଆପଣ ନିଜକୁ ଖାପଖୁଏଇ ପଡିବ ଏଇ ସମୟରେ।
ହଁ ଭାଇ।
ତଅ ଉ ସମୟ ହୋଉ ପରିସ୍ତିତି ଯାହା ବି ହୋଉ ଭଲ ହୋଉ କି ମନ୍ଦ ହୋଉ ତ ନିଜକୁ ଖାପ ଖୋଇବାକୁ ପଡେ ଏଇ ସମୟରେ।
ହଁ ଭାଇ ସେତ ସେତିକି ତ ଧ୍ୟାନ ଦେବାକୁ ପଡୁଚି ହୋଉଚି ମଧ୍ୟ। ଆଉ ଭଗବାନଙ୍କ ଦୟାରୁ ସବୁ କିଛି ଠିକ୍ ଠାକ୍ ଚାଲିଚି।
ପରେ କେତେ କଷ୍ଟ ହୁଏ ସବୁ କାମ